ହ୍ୟାଲୋ।
ହ୍ୟାଲୋ, ସାର୍। ମୁଁ ଆପଣଙ୍କ ୱେବସାଇଟ୍ କୁ ଭିଜିଟ କରିଥିଲି। ଆ, ତିରୁପତି ଯିବା ପାଇଁ, ମୁଁ ଆପଣଙ୍କ ୱେବସାଇଟ ଦେଖୁଥିଲି। ଆପଣ ଟୁରିଜିମ ଉପରେ ସେଠିକାର ଲୋକାଲ୍ ଗାଇଡ଼, ମୁଁ ସେଇଟା ଦେଖୁଥିଲି ସାର୍।
ହଁ, ହଁ ଆଜ୍ଞା। ମୁଁ କହୁଥିଲି ସେଠି ଇ ଆମଲ ମୁଁ ଯ କହୁ ନି ହଁ ହଁ ହଁ ମୁଁ ଜାଣେ, ଆମ ୱେବସାଇଟ୍ ଟା ବା ଫେସବୁକ୍ ରେ ଛାଡ଼ିଛେ କି, ଯୋଉମାନେ ବାହାର ଇଏରୁୁ ଆସୁଛନ୍ତି ମୁଁ ଏଇ ଓଡିଶା ପିଲାଟା ଅଛି ଆପଣ ଙ୍କୁ ଆପଣ ତିରୁପତି ଟାଉନ ରେ ଯୋଉ ତିରି, ତିନିଟି ମନ୍ଦିର ଅଛି ଆମ ତିରୁପତି, ବାଲାଜୀଙ୍କ ନାମ ଶୁଣିଛନ୍ତି ନା ଆପଣ? ଠାକୁର ତାଙ୍କରଙ୍କ, ସ୍ତ୍ରୀଙ୍କ ମୂର୍ତ୍ତି ଗୋଟେ ଅଛି। ତାପରେ ଗୋବିନ୍ଦା ଗୋଟେ ମନ୍ଦିର ଅଛି। ଆଉ। ସେଠି ଆଉ' କପିଳାସ ଶିବଙ୍କର, ମନ୍ଦିର ଅଛି। ସେଇ ମନ୍ଦିରରେ ଆପଣ ବୁଲିବେ। ତାପରେ ଆପଣଙ୍କୁ ଆମେ ବସ୍ ଦ୍ଵାରା, କିମ୍ବା ଗୋ-ଟ୍ରାଭେଲ ବସ୍ ଦ୍ଵାରା, ଆପଣଙ୍କୁ ଆମେ ତିରୁମାଲା ପାହାଡକୁ ପଠେଇବା। ସେଠାରେ ଆପଣ ଲାଇନ ରେ ଲାଗିବାକୁ ପଡିବ ନାହିଁ ଆପଣଙ୍କୁ। ଆମେ ଏଠାରେ ଆପଣଙ୍କ ପାଇଁ ଟିକଟ ବ୍ୟବସ୍ଥା ରଖିବା। ଆପଣଙ୍କୁ ସେ ଯାଇକି ସିଧା ଟିକଟ ନବେ, ଯିବେ। ଦେଲେ ଫେର ଆପଣ ଲାଇନରେ ଯାଇକି ଦର୍ଶନଙ୍କ ପାଇଁ କେବଳ ହେଲି। ଯେତିକି ଘଣ୍ଟା ଲାଗିବ ସମୟ ସେଇ ଘଣ୍ଟା ଖାଲି ଇଏ କରିବେ। ଆଉ ଆପଣ କଣ ଅଛି? ସେ କହୁଥିଲେ।
ଆଉ ମୁଁ କହୁଥିଲି। ସାର୍ ଖାଇବା, ପିଇବା ଟା ସାର୍ ଟିକ
ହଁ ସେଇଟା, ମାନେ ଆପଣ ଗଲେ ସେ ଠି, ଆଡ ପକେଇବା। ତାଙ୍କ ହୋଟେଲ ସାଙ୍ଗରେ ବି ଆମେ, ଆଟାଚ୍ କରି ରଖିଛେ। ସେଠାରେ ଆପଣ ଭେଜ୍, ନନଭେଜ୍ ଯାହା ପାଇବେ ଖାଇପାରିବେ। ସକାଳେ ବ୍ରେକଫାଷ୍ଟ ରେ ଧୋସା, ଆପଣଙ୍କ ଇଟଲି ଯାହା ସବୁ ସାଉଥ ଇଣ୍ଡିଆ, ଖାଇବା ଖାଇପାରିବେ ଆପ ଆପଣ ଯଦି ନର୍ଥ ଇଣ୍ଡିଆରେ ଥିବେ। ତ ଆପଣଙ୍କ ପାଇଁ ଆମେ କିଛି ଇଟଲି ଅଧିକା ରଖିଥିବା। କି ଆପଣ ଖଟା ଖାଇବେନି ଆପଣ ସେ ଇଟଲି ରଖିବା ଗୁଗୁନି।
ଆଉ ସାର୍ ୟା ବ୍ୟତୀତ। ଆପଣ ଅଲଗା କଣ, କେଉଁ କେଉଁ, ଜାଗା ସବୁ ଘୁରିବେ? ମୁଁ ଶୁଣିଛି ସେଠୁ ହାଇଦ୍ରା ବାଦ୍, ଟା ସାର୍ ପାଖ। ଆଉ' ଯାଉଛି ଯେତେବେଳେ ସବୁ ଟିକେ ସାର୍
ହଁ, ହଁ, ହଁ, ହଁ। ସେ ବ୍ୟବସ୍ଥା ବି ଅଛି। ଆପଣ ଯଦି ଆମ ୱେବସାଇଟ ରେ ଲିଙ୍କ ଅଛି କି ଆପଣ କେବଳ ତିରୁପତି ବୁଲିବେ ୟା ତିରୁପତି ସହ ବାଲାଜୀ ମନ୍ଦିର ସହ ଆପଣ ସେଠାରେ ପାଖାପାଖି ମନ୍ଦିର ବୁଲିବେ ଇୟା ପାଖପାଖି ଆପଣଙ୍କ ଚେନ୍ନାଇ ପାଖେ ହବ। ତାପରେ ଆପଣଙ୍କ ସେଠାରେ ମଧୁର ପାଇଁ ବି ଗାଇବେ ମାନେ ଆମେ ଗୋଟେ ୱେବସାଇଟରେ ଆମେ ସବୁ ଟୁରିଷ୍ଟ ପାଇଁ ଆମେ ରଖିଚେ ତ ଆପଣ କହିବେ ଆମ ଦୁଇ ତିନି ଟି ଡେଷ୍ଟିନେସନ ବୁଲିବା ତ ଆମେ ସେଠି ଆପଣଙ୍କୁ ମର୍ଚ କରିକି ଆମ ହିସାବରେ ଆପଣଙ୍କୁ ଜଣେଇବା କି ଆପଣଙ୍କ ଟିକଟ ବି ଆମେ ବ୍ୟବସ୍ଥା କରିପାରିବା ତାପରେ ଯୋଉ ଲୋକଛନ୍ତି ହଁ।
ହଁ ଟିକଟ ଟା ସାର୍ ଆପଣ ଯେ କହୁଥିଲେ ଆରେଞ୍ଜ କରିପାରିବେ ସାର୍ ଟିକେଟ ଟା କେତେ କିଶ ଟଙ୍କା ପଡିବ ଆଉ ଆପଣ କିଏ ଟ୍ରେନ କରିବେ ଆଉ ଟାଇମିଙ୍ଗ ସାର୍ କେତ? ବେଳ ରହିବ।
ଆପଣ ଆମକୁ ଲୋକେସନ ପଠେଇଲେ କି ଆପଣ କୋଉଁ କୋଉଁ ଜାଗାରେ ଅଛନ୍ତି କୋଉଁ ସ୍ଥାନରୁ ଆସିପାରିବେ ସେ ଗାଡି ଆମେ ସବୁ ଦେଖିବା ଆଗେ ତାପରେ ଜଣେଇ ପାରିବେ କି ଆପଣ କେଉଠୁ ଆସିପାରିବେ ଆପଣ କେବେ କିି ଓଡିଶାରେ ଆପଣ ଯୋଉ ରାଜଧାନୀ ଭ ଭୁବନେଶ୍ୱର ଅଛି ଆପଣଙ୍କ ଭୁବନେ ଶ୍ୱର ଆସିବା ତ ଭୁବନେଶ୍ୱରରୁ ଡାଇରେକ୍ଟ ଟ୍ରେନ ତିରୁପତି ପାଇଁ ପ୍ରତ୍ୟେକ ଦିନ ଗୋଟେ ରହୁଛି। ଆମେ ସେଇରା ବୁକ୍ କରିବା। ଆପଣ କହିବେ ନା ଆମ ଓଡିଶାରୁ ଟିକେ ବର୍ଡର ପାଖାପାଖି ବେଙ୍ଗଲରେ ରହୁଛି ବେଙ୍ଗଲ ପାଖାପାଖି ତମେ ସେଇ ହିସାବରେ ଦେଖିବା କି ୱିକ୍ଲି ଟ୍ରେନ କଣ ଯା ଆସୁଚି କିମ୍ବା ଡେଲି ଟ୍ରେନ୍ କଣ କଣ ଆସୁଚି? ଠିକ୍ ସେ ବୁକ୍ କରିବା କି ଆପଣ ଯଦି କେବେ ଆମେ ଚେନ୍ନାଇ କନ୍ୟାକୁମାରୀ ବୁଲିକି ଶେଷରେ ତିରୁପତି ଯିବା। ତ ଆମେ ସେଇ ହିସାବରେ ବି ଆପଣଙ୍କୁ ପ୍ରଥମେ କନ୍ୟାକୁମାରୀ ପାଇଁ ଟିକେଟ କଟେଇବା। ରାମେଶ୍ଵରମ୍ ହେଇକି କଟେଇବା ତାପରେ ଚେନ୍ନାଇ ପାଇଁ ସେଠି କଟେଇବା ସେଠୁ ଚେନ୍ନାଇ ରୁ ଆପଣଙ୍କ ପାଇଁ ଲୋକାଲ ଟ୍ରେନ୍ ଗୋଟେ ରୁହେ ହେଟୁ ଆମେ କଟେଇ ପାରିବା।
ଆପଣଙ୍କ ହିସାବରେ ଆପଣ ଯେ ଯେଉଁ ହିସାବ ଡେଷ୍ଟିନେସନ ବୁଲିବେ କହିବେ ଆମେ ସେଇ ହିସାବରେ ଆପଣଙ୍କୁ ଟିକଟ କଟେଇକି ଦବା ଆଉ ତାପରେ ୱେଲ ପ୍ଲାନ୍ ହେଇକି ରହିବ ଆପଣ କେଉଁ ସମୟରେ କଣ କରିବେ ସେ ସବୁ ଆମେ କହିଦବା ଆଉ ସାଙ୍ଗରେ ଆପଣଙ୍କ ଆପଣ ଯଦି ତିନି ଜଣ ଲୋକ ଥିବେ ଆ-ଆ-ଆପଣଙ୍କ ପାଖରେ ଦୁଇ ଜଣ ବାଉନ୍ସର ବି ଦବା କାହିଁକି ବାହାରିଆ ଜାଗା ଆପଣ ଦରକାର ଥିବ ସେ ଅପସନ୍ ଆଉ ରଖିଚେ। କି ଆପଣଙ୍କୁ କୌଣସି ଜିନିଷ ଅସୁବିଧା ନ ହଉ ସୁରକ୍ଷାରେ ଯିବେ ବୁଲାବୁଲି କରିବେ କେବଳ ମନ୍ଦିର ଭିତରକୁ ଆମକୁ ବାଉଶରେ ପଠେଇିବା।
ଆଛା ଆଉ ସାର୍ ଆପଣ କହୁଥିଲେ ଯେତ ଠିକ। ସେ ଜାଗା ଟା ଗନେ ସାର୍ ଆମେ ଯେହେତୁ ଜାଣିନୁ ଆପଣଙ୍କୁ ସାର୍ ଡିଟେଲ କେରେ କୁ ଆମେ ସେୟାର କରିବା ଆଉ ପେମେଣ୍ଟ ଆପଣ କେରୁ ନେବେ କେତେ କିସ ଆଡଭାନ୍ସ ଦେଇତେ ହବ?
ହଁ ହଁ ଦେଖନ୍ତ ଆମର କେବଳ ତିରୁପତି ତିରୁମାଲା ମନ୍ଦିର ବୁଲିଲେ ଆପଣଙ୍କୁ ଟିକଟ ସହ ଖାଇବା ପିଇବା ସହ ଦୁଇ ଦିନିଆ ପ୍ୟାକେଜ ର ରହୁଚି। ଆପଣଙ୍କୁ ମାନେ ଟ୍ରେନ ଜର୍ନୀ ଛଡା ଦି ଦିନ ଆମର ଆପଣ ଟାଉନ ରେ ବୁଲେଇବେ ଆପଣଙ୍କୁ ମନ୍ଦିର ସହ ତା ପଡିଯିବ ଦଶ ହଜାର ଟଙ୍କା।
ଆଚ୍ଛା ଦଶ ହଜାର ଟଙ୍କା।
ଆଡା ହଉଚି ଆପନ ଆପ ଖାଲି ଟାଉନରେ ହେଲ ଦି ତିରୁପ ତୀୟ ପଡିବ ଟ୍ରେନ ଟିକେଟ ଧରା ହେଇନାହିଁ କଣ କାହିଁକି ନା ଆପଣ କହିବେ ଆମର ସ୍ଲି ଏସି ରେ କ ଥାଡ ଏସି କଟିବା କି କଣ ଫ-ଫ-ଫାଷ୍ଟ କ୍ଲାସରେ କଟେଇବା ତ ସେଇ ହିସାବରେ ଆପଣଙ୍କ ଯୋଉ ହିସାବରେ ଟିକଟ ଦରକାର ସେଇ ହିସାବରେ ଆମେ କଟେଇଦବା ଆପଣ କେବେ ନା ଆମେ ଟିକଟ ନିଜେ କା ଟିବା ତାହା ବି ଅପସନ୍ ଅଛି।
ଏ ପାଇଁ ସାର୍ଟ ଟା ମର୍ଚ କରା ହେଇନାହିଁ ଆପଣ ସେ ଅପସନ କ୍ଲିକ କଲେ ଯାଇକି ଆମେ ଟିକଟ ଟା ଆପ ଏଇ
ଆଚ୍ଛା ସାର୍ ମୁଁ ତାହେଲେ ତିରୁପତି ଯିମି ଆପଣଙ୍କ କଲେ ଦଶ ହଜାର ଖର୍ଚ୍ଚ ହବ ଆପଣ ଗୁଟେ ପେକେଜ୍ କରୁନ୍ତୁ ଆ ଆମେ ହାଇଦ୍ରାବାଦ ବି ସାର୍ ଯିବା ସେଇଠୁ ପୁରା ବୁଲିକି ଆସିବା ଭଲକି। ହାଇଦ୍ରାବାଦରେ କେଉଁ କେଉଁ ଜାଗା ଆପଣ ବୁଲେଇବେ?
ତିରୁପତିରୁ ଆପଣଙ୍କୁ ଚେନ୍ ତିରୁପତିରୁ ଆପଣଙ୍କୁ ଚେନ୍ନାଇ ପାଖ ହବ। ତାପରେ ଆପଣ ଦେଖନ୍ତୁ ଚେନ୍ନାଇ ଯିବେ ହାଇଦ୍ରା ବାଦ୍ ଭାବିନ୍ତୁ କେନେ ଚେନ୍ନାଇ ଟା ସେଠାରୁ ଆପଣ ଘରୋ ଦୁଇଶହ କିଲୋମିଟର ପାଖକୁ ହବ।
ଚେନ୍ନାଇଟା। କିନ୍ତୁ ଆପଣଙ୍କୁ ହାଇଦ୍ରାବାଦ ଟା ହେଇଯିବ ପାଞ୍ଚଶହ କିଲୋମିଟର ଚାରିଶହ କିଲୋମିଟର।
ତାହେନେ ଆପଣ ଯଦି କହୁଛନ୍ତି ଚେନ୍ନାଇ ପାଖ ତାନେ ଚନ୍ନାଇରେ ସାର୍ କି କି ଜାଗା ସାର୍ ଆମେ ବୁଲିକି ଆସିପାରିବୁ।
ଚେନ୍ନାଇରେ ଆପଣଙ୍କୁ ପ୍ରଥମ ଅଛି ମେରିନ୍ ଡ୍ରାଇଭ୍ ଅଛି। ଆପଣ ତିରୁପତିର ପାହାଡ ବୁଲିଲେ ଏଠି ଆସିବେ ସମୁଦ୍ର ବୁଲିବେ ଆମର ଏସିଆର ସବୁଠୁ ବଡ ର କୋଷ୍ଟ ଲାଇନ୍ ହେଉଛି ଟାଉନ୍ ଅର୍ବାନ ଏରିଆରେ ଚେନ୍ନାଇ ସେଟା। ତାପରେ ଏଠି ଆପଣ ଚର୍ଚ ବୁଲି ପାରିବେ ତାପରେ ହଉଛି ଓଡ଼ି ବା ଇଣ୍ଡିଆର ପ୍ରଥମ ଆମର କୋଣରେ ହଉଛି ମୁନିସିପାଲ କର୍ପୋରେସନ୍ ଅଫିସ୍ ଅଛି ଓଡ଼ି ଇଣ୍ଡିଆର ପ୍ରଥମ ତାପରେ ଉଁ ଇଣ୍ଡିଆର ମ୍ୟୁଜିୟମ ଅଛି। ତାପରେ ଜୁ ଅଛି। ତାପରେ ଏପଟେ ଆପଣ ଯଦି କହିବେ ଆଇ ଟି ମାଡ୍ରାସ ଦେଖିପାରିବେ। ତ ତିନିଜଣ ବୁଲିବେ ଏପଟେ। ଭଲ ଭଲ ଗାଇଡ୍ ଅଛି ତାପରେ ଆପଣଙ୍କର ଲୋକାଲ ମାର୍କେଟ ଅଛି। ଶସ୍ତା ଶସ୍ତା ରୁହେ ଏଠି।
ଆଚ୍ଛା ଏଟା ତ ନ ସାର୍ ପେ କେତେ ଆମର ପେ ଆସିବ?
ଆପଣ ଯଦି ହଁ ଚେନ୍ନାଇ ବି ଆପଣଙ୍କୁ କେତେ ଦିନ ରହିପାରିବେ ଆପଣ ଯଦି କହିବେ ନା ମୁଁ ଗୋଟେ ଦୁଇ ଦିନ ରହିମି ତ ସେଇ ହିସାବରେ ଆଉ ପା ଛଅ ହଜାର ଏକ୍ସଟ୍ରା ପଡିବ କାହିଁକି ନା
ବୁଝିପାରୁଛନ୍ତି ନା?
ଆଜ୍ଞା।
ଆପଣ ଯଦି ଚେନ୍ନାଇ ଦେଇ ଚିରୁ ପରେପଣ ଚେନ୍ନାଇ ପ୍ଲାନ୍ କରିବେ ତ ସେଟା ରୁ ଆପଣଙ୍କୁ ଛଅ ହଜାର ଗୋଟେ ଏକ୍ସଟ୍ରା ପଡିବ କାହିଁକି ନା ସେ ଟ୍ରେନ୍ ଧରା ହେଇନାହିଁ କିନ୍ତୁ ଟ୍ରେନ ଖର୍ଚ୍ଚ ଅଧିକା ନୁହେଁ ସେଠି ଆପଣଙ୍କ ଚିୟାର ମିଳିଯିବ। ତ ଆପଣ ସେଠି ଗଲେ ଦି ଦିନ ରହିବେ ମାନେ ହୋଟେଲ ଖର୍ଚ୍ଚ ଅଛି ସେଟା। ରହିବା ପିଇବା ଜାଣିଛ ଜାଣିଛ ବଡ ବଡ ଟାଉନ ରେ
ହଁ ସେଟା ତ ମୁଁ ଜାଣେ ଆଉ ଆମର ସାର୍ ଯିବା ଟୋଟାଲ ଦଶ ଜଣ ସେଇ ଅନୁସାରେ ଆପଣ ସାର୍ ଟିକେ କିଛି ଡିସକାଉଣ୍ଟ କର
ହଁ ଦେଖନ୍ତୁ ଆପଣଙ୍କ ଯଦି ତିରୁପତି ଆଉ ଚେନ୍ନାଇ ଯିବେ ତ ଆପଣଙ୍କ ମୁଣ୍ଡ ପିଛା ହେଇଥାନ୍ତା ଏତେ ତ ଷୋହଳ ହଉଛି କିନ୍ତୁ ଆପଣ ଯଦି ଦଶ ବାର ଜଣ ଆସୁଛ ତ ମୁଁ ଚଉଦ ଆଡେ ଫଟିନ୍ ଥାଉଜେଣ୍ଟ ଆଡେ ମୁଁ ରଖି ପାରିମି। ପ୍ରତ୍ୟେକ ମୁଣ୍ଡପିଛା ଦୁଇ ହଜାର କମ୍ କରୁଛି ତ ସେଇ ହିସାବରେ ମୋର ଦଶ ଜଣଙ୍କୁ ସମ୍ଭାଳିଲେ କୋଡିଏ ହଜାର ମୋର ମୁଁ ମାଇନସ୍ କରୁଛି।
ହଁ ବୁଝି ତ ପାରିଚି ତା ବିଷୟରେ ମୁଁ ଟିକେ ଚାହୁଁଛି ଆପଣ ଆଉ ଟିକେ ନେ
ନା ନା ସେ ହେନେ ଆମେ ବି ତ ଗୋଟେ ଏଜେନ୍ସି ନା ଆମେ ବି ତ ତ ହୋଟେଲରେ ଆମର ବି ଇଏ ଅଛି ସେ ହୋଟେଲକୁ ଯେ କଲ୍ କରିବା। ତାପରେ ଆପଣଙ୍କ ଚିରୁପତ୍ର ରୁ ଖର୍ଚ୍ଚ ଅଛି ଆପଣଙ୍କୁ ତ ଆପଣ ତିରୁପତି ପାହାଡିଆ ଦେଇ ଆପଣ ତିରୁପତି ପାହାଡରେ ଆପଣଙ୍କ ରୁମ୍ ଖୋଜି ହବନି ଆ ଆମେ ଆପଣଙ୍କୁ ସେ ତିରୁପତି ଟାଉନ ରେ ଆପଣଙ୍କୁ ରୁମ୍ ହୋଟଲ ବୁକ୍ କରି ପରିଲକ୍ଷିତ ହବ ସେଠାରେ ଆପଣ ହୋଟେଲରେ ଡେଲି ଯିବା ଆସିବା କରିବେ ବସ ରେ ଯିବା ଆସିବା କରିବେ। ଗୋଟେ ଟ୍ରାଭେଲ ବସ କରିଦବ ନହେଲେ ନର୍ମାଲ ଯଦି ବସରେ ଯିବେ ଆପଣଙ୍କୁ ଶହେ ଦଶ ଟଙ୍କା ପଡିବ କିନ୍ତୁ ଆପଣ ଯଦି ଆମେ ବୁକ୍ କରିବା ପୁରା ଆପଣଙ୍କ ଯଦି ଦଶଜଣ ଯିବେ ନା ତ ଆପଣଙ୍କ ପାଇଁ ଗୋଟେ ବସ୍ ବୁକ୍ କରିଦବ କି ବୋଲୋର ବୁକ୍ କରିତେ ହବ। ତ ସେରେ ଖର୍ଚ୍ଚ ତ ହେଇଯିବ ନା ସେମାନେ ବୁକ୍ କଲେ ସେମାନେ ପୁରା ଦି ହଜାର ଅପକୁ ତିନି ହଜାର ନେବେ ଇଏଟା ଟାଉନ ଯାଏଗା ଆଉ ଏଠି ଟୁରିଷ୍ଟ ଯାଗା ମାନେ କମ୍ ନେବେନାହିଁ ସେମାନେ।
ଏ ବୁଝିପାରୁଛି ଯେ ସାର୍ ଆଉ ମୁଁ କୋହୁଥିଲି ଯେଁ ଆମର ତ ସାର୍ ଏସିର ବୁକ୍ ହବ ଆଉ କହିପାରି ଦଶ ଦଶ ଜଣ ଲୋକଙ୍କୁ ଏସିରେ ବୁକ୍ କଲେ କେତେକି ସେ ପେମେଣ୍ଟ ଆସିବ?
ଟ୍ରେନ୍।
ହଁ ଆମ ଭୁବନେଶ୍ଵରରୁ ଯିବା।
ଟ୍ରେନରେ ସାର୍ ଆପଣଙ୍କ ହିସାବରେ ସାର ମୁଁ କଣ ନେବି ସେଇ ସେଇ ପଇସା ନେମୀ ଆଉ ଟେନ ପର୍ସେନ୍ ସେନ୍ତି ଏକ୍ସଟ୍ରା ନେମୀଟି ଚାଇମି। ଆପଣ କାଟିଲେ ସାର ଆପଣଙ୍କ ସାର ହିସାବ ଯେତ୍କି ଏଡେଜୋରସେ ଆପଣ ତାପରେ ବି ଆପଣଙ୍କୁ ନାଗିଯିବ ୟୁମ ବାରଶହ ଆଡେ ନାଗି ଯାଇପାରେ ପର ହେଡ ଏସି ତେରଶହ ଆଡେ ଥାର୍ଡ କ୍ଲାସ ଥାର୍ଡ ଏ ସି
ଥାର୍ଡ ଏ ସି ଟା
ହୁଁ।
ଆଚ୍ଛା ତାନେ ଏତେ ପଇସା ଖର୍ଚ୍ଚ ହବ ତାନେ ଆପଣ କହିପାରିବେ ଆମ ଟୋଟାଲ ଗୋଟେ କେତେ ଏମାଉଣ୍ଟ ଫିକ୍ସ ଖର୍ଚ୍ଚ ହବ। ଦସ୍ ଜଣ ଲୋକ ପାଇଁ ଏକାବଳରେ ଫିକ୍ସ ଏମାଉଁଟ ଟ୍ରେନ ଟିକଟ ଧରିକି ଆଉ ଖାଇବା ହଁ ସବୁ।
ମାନେ ଆ ଚେନ୍ନାଇ ବି ଆପଣ ଯିବେ?
ହଁ ହଁ ସବୁ ସବୁ।
ସେଇ ହିସାବରେ ଆପଣ ଦେଖନ୍ତୁ ତିରୁପତି ଆପଣଙ୍କ ଯଦି ଏସି ରେ ଯିବେ ପର୍ ହେଡ ବାରଶହ ଟଙ୍କା ପଡିଯିବ ଥାର୍ଡ ଏସି ରେ। ତ ସେହି ହିସାବରେ ଦଶ ଜଣଙ୍କର ବାର ହଜାର ଏଇଠି ପଡ଼ିଲା ଆପଣଙ୍କର। ଟ୍ରେନ ଯିବାଟା ଫେରେ ଆସିବାଟା ବାର ହଜାର। ଚବିଶ ପଡିଲା। ସେ ଆପଣ ତିରୁପତିରୁ ଚେନ୍ନାଇ ଯିବେ ଜଣକା ପିଛା ମୁଣ୍ଡ ପିଛା ସହେ ଟଙ୍କା ପଡ଼ିବ। ତୋର କେତେ ଦଶ ହଜାରେ? ଫେର୍ଜିବା ଆସିବା ନା ଆପଣ ଆସିବା ଟା ସେଠି କରିବେନି ଆପଣ ଚବିଶ ଉମ୍ ପଚିଶ ହଜାର, ଆପଣଙ୍କ ଟ୍ରେନ ଖର୍ଚ୍ଚ ପଚିଶ ହଜାର ହେଇଯିବ।
ଆଚ୍ଛା ଟ୍ରେନ ଖର୍ଚ ପଚିଶ ହଜାର ଆଉ ବୁଲିବା ଆଉ ଆପଣଙ୍କ ଫି ମିଶି କେତେ ହେଇଯାଉଛି।
ଏଟା ମିଶି ହଏଇଯ ତମେ ଏତେ କଥିଲେ ଏତେ ଚଉଦ ନ୍ୟାୟ କରିଥିଲେ ଲକ୍ଷେ ଚାଳିଶ। ଲଖେ ଚାଳିଶ ଏଟା ଚବିଶ ଆପଣଙ୍କର ଆପ୍ରୋକ୍ସିମେଟଲି ୱାନ ଲାଖ ସେଭେଣ୍ଟୀ ହେଇଯିବ।
ସେଭେଣ୍ଟି ହେଇଯିବ।
ୱାନ ଲାକ୍ ସେଭେଣ୍ଟି ଦଶ ଜଣଙ୍କ ପାଇଁ।
ଆଚ୍ଛା ବୁଝିପାରୁଚି ସାର୍ ମୁଁ ତାନେ ଆମର ଯୋଉ ଦଶ ଜଣ ଯିବେ ତାଙ୍କର ଗୋଟେ ମିଟିଂ ର କହୁଛି ଏତିକି ପଡିବ ଆଉ ସେଇ ଅନୁସାରେ ଆମ
ହଁ ହଁ ସାର୍ ଆପଣ ସାର୍ ଆପଣ ନିଜ ନିଜ ଭିତରେ କଥା ହେଇକି ଆମ ଆପଣଙ୍କୁ ଆମକୁ ଏଡଭାନ୍ସ ମିନିମମ୍ ଟା ଯଦି ଦଶ ଜଣ ଯିବେ ଆମକୁ ମିନିମମ୍ ପଚାଶ ହଜାର କରତ ପଡିବ। କାହିଁକିନା ଆପଣଙ୍କୁ ଆସିବା ପୂର୍ବରୁ ଆମକୁ ଗୋଟେ ହୋଟେଲ ବୁକ୍ ରଖଥୁବା ହବ କି ଆପଣ ଚେନ୍ନାଇରେ ତବାମ୍ପୁନା
ଆଜ୍ଞା ଆଜ୍ଞା ମୁଁ ନିହାତି ଆପଣଙ୍କୁ ୟା ବିଷୟର ଏଇ ଗୋଟେ ଦିନ ଭିତରେ ସାର୍ ଜଣେଇଦେମି।
ହଁ
ଠିକ ଅଛି।